ହୋ।
ହଁ କୁହ।
ହଁ କରୁଛ?
କଣ କରିବା? ଏଠି ବସିକି କଥା ଆଉ।
ତମର ସେପଟେ ବର୍ଷା ହଉଚି?
ନାଇଁ ଆମର ଏପଟେ ବର୍ଷା ନାହିଁ। ଖରା ହଉଛି। ପ୍ରବଳ ଖରା। ଏ ଏତେ ଜୋରରେ ଖରା ଯେ ଘରୁ ବାହାରିବାକୁ ବି ଇଚ୍ଛା ହଉନି।
ଆଉ ଶୋଇକି ଉଠି ସାରିଲଣି?
ହଁ ଶୋଇକି ଉଠା ହେଇସାରିଲାଣି। ଆଉ ଏତ ବେଳ ଯାକେ ଶୋଇକି ଉଠିକି ଆସିକି ବୁଲିବାକୁ ଆସିଲୁଣିଭାରି।
ହ
ହୁଁ।
ମୁଁ କହିଲି ଭଲ।
ହଁ, ଭଲ କଣ? ସେଇ ତ ଖାଇବା, ପିଇବା, ବୁଲିବା ଆଉ କଣ ଅଛି? ପାଠ ସାଠ କୁଆଡେ ଗଲାଣି ଭାରି ଆଉ ନାହିଁ।
ହୁଁ।
ଯୋଉ ଅବସ୍ଥା ଚାକିରିର ଆଉ ପାଠ ପଢ଼ିଲେ କଣ ହବ?
ସେଇଆ।
ପାଠ ପଢି-ପଢି କଣ କୁହନ୍ତିନି କଣ ରାତି ସାରା ଉଜାଗର ମୁଗୁରା ମୁହଁ ମେଲା। ଏ ପରିସ୍ଥିତି ସେଇଆ। ଆଉ କଣ କରାଯିବ?
ଏମିତିଆ ପରିସ୍ଥିତି ଆଉ।
ଦୟନୀୟ ଅବସ୍ଥା। ଲୋ ଲୋକ ଭୋଟ ଦେଇଛନ୍ତି, ଏବେ ଭାବୁଛନ୍ତି ହେଲା - କାହିଁକି ଦେଲୁ?
କିଏ?
ଭୋଟ୍ ଟା ତ ଦିଆ ହେଇଛି। ଯିଏ ଏବେ ପାୱାରରେ ଅଛନ୍ତି, ଯୋଉ କାମ ଟା ଚାଲିଛି ସେଇ ହିସାବରେ ଆଉ।
ହୁଁ।
ପିଲାମାନଙ୍କ ଭବିଷ୍ୟତ ଅନ୍ଧାର। ଆଉ କଣ କୁହ?
ଏମତି ସବୁ କଥା ଆଉ କଣ।
ଆଉ।
ତମ ବାହାଘର କେବେ ହବ?
ମୋ ବାହାଘର। ଯୋଉ ପରିସ୍ଥି ପରିସ୍ଥିତି ହେଲାଣି, ସୁନା ରେଟ୍ ଆଉ ସୁନା ଯାହା ରୂପା ହେଇଗଲାଣି ସେଇଆ। ବାହାଘର ବୋଧେ ଆଉ ସେ ସ୍ୱପ୍ନ।
ୱାନ୍ ଗ୍ରାମ ଗୋଲ୍ଡ ନେଇଯିବ।
ୱାନ ଗ୍ରାମ ଗୋଲ୍ଡ ବି କିଣିବା ପାଇଁ ପଇସା ଦରକାର। ହଁ, ସେଇଟା ଅଛି ଆଉ ବହୁତ ଲେଟ୍ ଅଛି। ଯେବେ ସୁନା ରେଟ୍ କମିବ, ସେବେ ମୁଁ ବାହା ହେବି।
ତମ ଏଜ୍ ଏବେ କେତେ କି?
ଏଜ୍ ଏବେ ଟ୍ୱେଣ୍ଟି ଥ୍ରୀ।
ଆଚ୍ଛା ଆଚ୍ଛା।
ଅ ସେଇ ହିସାବରେ ଚଳିବ ଝିଅ ପିଲା ଆଜିକା ଡେଟ୍ ରେ ତିରିଶ, ତିରିଶ ବର୍ଷ ଯାଏଁ ରହିପାରିବେ ନା। ନ ରହିଲେ ଆମେ ଟିକେ ନେଇଯିବା ତିରିଶ ଯାଏଁ ଘୋସାରିକି ଘର ଲୋକଙ୍କୁ।
ହୁଁ।
ତମକୁ।
ମୋତେ ପଚିଶି।
ପଚିଶି।
ହୁଁ
ତାଲେ ତମର ମାନେ ବହୁତ ମିଛ ନିଟକରେ ଅଛି। ସାତେ ସା ତମର ବହୁତ ନିକଟରେ କ ଦରକାର।
ହୁଁ। ଯଷ୍ଟ କାଲି ହବ ଆଉ।
କେବେ ହବ?
ମୁଁ କହିଲି ଯ ତମେ ଯେମିତି କହିଲ ନିକଟରେ ମୁଁ ସେଇୟା କହିଲି ଜଷ୍ଟ କାଲି ହବ ଆଉ।
ନିକଟରେ ମାନେ ଆଉ ନୁ ନାହିଁ ନା ଅତି କମ ଟା ବର୍ଷେ ଦି ବର୍ଷ ନା ନାଇଁ?
ହୁଁ କିଏ କହିବ ସେ କଥା ବର୍ଷେ ଦି ବର୍ଷ - - କି ଆଉରି ହୁଁ କିଏ ଜାଣିଚି ସେ କଥା।
ତଥାପି ଘରେ ତ କିଛି କହୁଥିବେ? କିଛି ତ ଥିବ ପ୍ରପୋଜାଲ ମାନେ ମାନେ ଏବେ କି ରିସେଣ୍ଟ କି ନାଇଁ
ଘରେ ତ କହୁଛ ଘରେ କହୁଛଛନ୍ତି ତୁ ରହି ଯା ଏକାଥରେ ଏ ଆଉ ତିରିଶ ଏକତିରିଶ ବତିଶ ହଉ ମୁଁ କହିଲି କାଇଁ ବେକାର ଟାରେ ବାହାଘର କରିବ। ମୁଁ ଘରେ ରହିଗଲେ ହବନି।
ତମେ କହୁଚ ଭଲ ତ ଘରେ ଅଫରଟା ମିଳୁଚି ମାନ ଭଲ।
ହଁ, ମୁଁ ତ ସେଇ ହେବ କହିଲି ମୁଁ କହିଲି ଆ ତାପରେ ଆଉ କାହିଁ ବାହାହେବି। ଘରେ ରହିଗଲେ ହବନି ମୁଁ ସେଇ କଥା କହିଲି।
ହାଁ ହାଁ ପିଲା ଚାହୁଁ ଘରେ କିନ୍ତୁ ରାଜି ହଉନଥିଲେ କଣ କରିବେ ବାଧ୍ୟତା। କିନ୍ତୁ ତମ ଘରେ ତ ଭଲ ଫସିଲିଟିଟା ଅଛି।
ହୁଁ।
ଭଲ, ମୁଁ ତ ତମେ କ ତମକୁ କହୁଚନ୍ତି ମୁଁ ଘରେ ଏତିକି ହିଁ କହିଚି ତିରିଶ।
କିନ୍ତୁ ଅ କ୍ଚୁଆଲି ସେ ମାନେ ବାହାଘରର ଗୋଟେ ଏଜ ଥାଏ ନା ଆଉ।
ହଁ ସେଇଟା ତ ଠିକ କଥା। ବାହାଘରର ଗୋଟେ ଏଜ ଅଛି। ତୁ ଯେହେତୁ ପୁଅ ପିଲା ହଁ ପଇଁତିରିଶ ଛତିଶ ବି କ୍ରସ୍ କରି ଯାଉଚି ମ୍ୟାରେଜ କରୁଚନ୍ତି। ତ ଆମେ ଝିଅ ପିଲା ତିରିଶ ଯାଇତ ଯିବ ମାନେ ଆଉ ଯାହାର କିଛି ପରିବାର ଥିବ ଆଗକୁ କିଛି ତ ସେ ଚାହୁଁଛନ୍ତି ତିରିଶ ବର୍ଷ ଯାଏ ରହିବାକୁ। ଆଉ ବାହା ହେଇ ସାରିଲା ପରେ ଆଉ କଣ ହେଇପାରିବ। ଯାହାବି କିଛି ଇଚ୍ଛା ଥିବ ସେ ସବୁ ହ ହଁ ତା ବାହାଘର ବାହାଘର ପରେ ମାନେ ସାଂସାରିକ ଜୀବନରେ ଆଉ କିଛି ହେଇପାରିବନି। ସେଟ ମାଟର କରୁଚି କିଛି ନାହିଁ ଯାହର ତ ସେମାନେ ବାହା ହେଇ ଯାଉଚନ୍ତି। ରହିଚନ୍ତି ସେଇଟା ବି ଠିକ କଥା ଯୋଉମାନେ ଆଉ ମାନେ ଘରେ ଇଏ କରିବା ଅପେକ୍ଷା ଘରେ ବି କହୁ କହିବେ ବାହା ହେଇଯିବ ଭଲ କଥା ବାହା ହେଇଗଲେ କିଛି ନାହିଁ। ଆଉ ଯୋଉମାନେ କିଛି ଚାହିଁଲେ।
ସୁଖ ନାହିଁ ଆଉ। ବାହାଘର ପରେ ସୁଖ ନାହିଁ।
ହଁ, ସେଇଟା ହଉଛି କଥା। ସେଥିପାଇଁ ଏବେ ପ୍ରାୟ କହିଲେଣି ନାଇଁ ତିରିଶ। ଘରେ ରହିଲେ ବି ସେମାନେ କହୁଛନ୍ତି ଆମେ ତିରିଶ ବର୍ଷରେ ବାହା ହବୁ ତ ଝିଅ ପିଲା।
ହୁଁ- -
ହଁ, ଆଉ କଣ କୁହ? ହଉ ତମ ବାହାଘରକୁ ଡାକିବ ଆମକୁ।
ହଁ ନିଶ୍ଚିନ୍ତ ଡାକିବି। ତମଖାଲି ରରେଡି ହେଇକି। ଥାଅ। ତମେ ଖାଲି ଗିଫ୍ଟ ରେଡି କର ଆଉ ତମେ ନିଜେ ରେଡି ହେଇକି ଥାଅ।
ସେଇଟା ଆଉ କଥା ପଢିଛି ଆମେ ତ ରେଡି ସବୁବେଳେ।
ମନେ ମନେ ମନେ ଭାବୁଥିବ ନା ଗିଫ୍ଟ କଥା ଏବେଠାରୁ କହିଲେଣି।
ଭଲ ସେଇଟା ମାନେ ସବୁ କଥା ନା ସାମ୍ନାରେ କହିଦବାଟା ଭଲ। କିଛି ନହିଁ ପେଟରେ। ହେଲେ କଣ ହବ ଗିଫ୍ଟ କଥା ନ କହିଲେ ବି ଯିଏ ଯିବ ସେ ସେମିତି ଆଉ ତ ଯିବନି ନା। ସେଇଟା ତ ଭଲ। ଆଉ। ଆମ ମୋ କଥା ମନେ ରହିଲେ ହେଲା।
ଫୋଲ୍ରେ ନମ୍ବର୍ ଅଛି। ସବୁ ଅଛି ମନ କେଇମ୍ କେମ୍ତି ରହିବନି।
ହ ଠିକ୍ ଅଛି ଆଉ ଆମେ ରେଡି ଆଉ ଯିବାକୁ ଆଉ ଏବେଠୁ ଆଉ। କେବେ ତମ ବାହାଘର ହବ।
ହୁଁ ଚିମ୍ବା ସିପାରିବ କିଛି ଅସୁବିଧା ନାଇଁ। ସମସ୍ତେ ସମସ୍ତେ କଇଛନ୍--‌ ତୁ ବାହାଘର ଯେବେ ହବ ଡାକିବୁ କି ଡାକ୍। କି ବି ସମସ୍ତଙ୍କୁୁ ସିିଓର ଦେଖିବ ମାନେ ଅଧାରୁୁ ଅଧା ଆସିନଥିବେ।
ନାଁ ନାଁ ସେମିତି ନାଇଁ ସେଯ୍ ମାନେ ଅଦ୍ ମାନେ।
ଯିଏ ଚାହିଁବ ନାଁ ଯୋଉ ଜିନ୍ଷଟା କରିବା ପାଇଁ ସେଟା କରିବ ତ ଯାହାର ମନରୁ ନଥିବ ତ ସେ ଆସିପାରିବ କି। ଚାହିଁଲେ ବି ଆସିପାରିବନି ଇଚ୍ଛା ଥିବା ଦର୍କାର୍।
ହୁଁ।
ଅଁ।
ଏହା ହଉଛି କତା। ଆଉ କଁଅ।
ଆଜି କଁ ଖାଇଥି କଣ।
ହେଲୋ।
ହଁ ଟିକ୍କେ ରୁହ।
ଉଁ ହୁଁ।
ହେଲୋ ହାଲୋ ହଁ ମୁଁ କଇଲି ଟିକ୍। ଟିକେ ରୁହ ମୋର କାମ ଟିକେ ଅଛି ମୁଁ ସାରିକି ତମକୁ କଲ୍ କରୁଛି। ପୁରିବା ତମେ ପାଗେଲି ହେଇ ଗଲଣି ମୁଁ କାଲି ଦୁପାଟା ଦେକିକି ଆସିଲି। ତୁଈ।